ହଁ, ହ୍ୟାଲୋ।
ମ୍ୟାଡ଼ାାମ୍ ଭଲ ଅଛନ୍ତି?
ହଁ ସାର୍ ଭଲ ଅଛି, ଆଉ କଣ ଖରାରେ ହନ୍ତସନ୍ତ ଆଉ।
ଓହୋ, ହୋ, ହୋ ଆଚ୍ଛା, ଆଚ୍ଛା ଆପଣଙ୍କ ଆଡେ କଣ ମୌସୁ ସୁମୀ ଆହୁରି ଆସିନି? ହଁ ମା- ଆମେ ଓ ଭଲ।
ଖରା ବି ହଉଛି, ବର୍ଷା ବି ହଉଛି, ସବୁ ପ୍ରକାର ଜିନିଷ
କିନ୍ତୁ ବର୍ଷା ଟିକେ ଟିକେ ପଳିଆସିବଣି ନାଇଁ କି ଯାହା ହେଲେ ବି?
ହୁଁ, ହୁଁ, ହୁଁ ନା ବର୍ଷା ହଉଚି ଆକା ଯେ, ଯେତେବେଳେ ବର୍ଷା ଷା ମାନେ ଭୀଷଣ ଖରା ହଉଛି ଆଉ।
ଆଚ୍ଛା, ଆଚ୍ଛା, ଆଚ୍ଛା ହଁ, ହଁ କ କାରଣ ଏବର ବର୍ଷା ଟା ପୁରା ମେଘ ଆଚ୍ଛାଦିତ ହେଇକି ରହୁନି ନ। ଏବର ଖରା ଟା କଣ ହଉଛି ମାନେ ବର୍ଷା ଟା ଆସୁଛି ଆଉ ପଳଉଛି। ଜଷ୍ଟ ସେଇ ଭଳିଆ ହଉଛୁ, ସେଇଥିପାଇଁ ବୋଧେ ମେଘ ରହୁନି ଏଇଥିପାଇଁ ପୁରା ଭଲ କି ଖରା ହଉଛି ଆଉ।
ହଁ, ହଁ, ହଁ, ହଁ।
ଆଉ କଣ କେମିତି ଆଉ ଚାଲିଛି, ଆପଣଙ୍କ ଖରା ଛୁଟି କେମିତି କଣ କଟିଲା? ଆପଣ ତ ପୁଣି ଆଉଥରେ ସ୍କୁଲ୍ ରେ ଯୋଗଦାନ କରିଦେବେଣି, କାରଣ ଯେହେତୁ ଆପଣ ଶିକ୍ଷୟତ୍ରୀ ଅଛନ୍ତ୍ରି।
ହୁଁ, ହୁଁ, ହଁ ସ୍କୁଲ୍ ରେ ଯୋଗଦାନ ଦେବା କଥା ପିଲାଙ୍କର ଭବିଷ୍ୟତର କଥା ନା। ଆମେ ବି ହାଲକା ହେଇକି ରହିଗଲେ ଶି ଶିକ୍ଷକ ଶିକ୍ଷତ୍ରୀ ଭଲ ନାହିଁ, ତ ସେଥିଲାଗି ବୋଲି ସ୍କୁଲ୍ ରେ ଯୋଗଦାନ ଦେବା କଥା ଆମ୍।
ହଁ, ହଁ ଆପଣଙ୍କର ସବୁ କଣ କଣ ସବୁ ଶିକ୍ଷକ ଅଛନ୍ତି? ମାନେ କୋଉ କୋଉ ବିଷୟରେ ସବୁ ଅଛନ୍ତି? ଆଉ କେତେ ଜଣ ଖଣ୍ଡେ ଅଛ
ସ୍କୁୂଲ୍ ସ୍କୁଲ୍ ସବଜେକ୍ଟ ଯୋଉ ଗୁଡାକ ଅଛି ଲେ ସ- ଉଁ, ଗଣିତ ତ ଅଛି, ଆଉ ଭୂଗୋଳ ଅଛି। ଆଉ
ଓ ହଁ, ମୋବାଇଲ୍ ଟା କଣ କରନ୍ତୁ ସାଇ ସାଇଲେଣ୍ଟ କରିଦିଅନ୍ତୁ। ମୋବାଇଲ୍ ତାକୁ ବୋଲେ ଠିକ ରହିବ ହଁ। ମୋବାଇଲ୍ ଟା କୁ ସାଇଲେଣ୍ଟ କରିଦିଅନ୍ତୁ ବୋଲି ଠିକ ରହିବ। ହଁ କୁହନ୍ତୁ ଶୁଣୁଛି ଶୁଣୁଛି।
ଯେଫଳେ ଗଣିତ ଅଛି ଭୂଗୋଳ ଅଛି ଏବଂ ଅ, ଆମର ଆ, ଉଁ, ଇଏ ବିଜ୍ଞାନ, ଜୈବ ବିଜ୍ଞାନ। ଆଉ ନେ-କଣ ଇଏ ରାସାୟନିକ ବିଜ୍ଞାନ। ଅ, ତାପରେ ଉଦ୍ଭିଦ ବିଜ୍ଞାନ। ତାପରେ ପ୍ର ଅଁ, ହିସ୍ ଏ ମାନେ ଇତିହା ସ ଇତିହାସ ଭୂଗଳ ଏମତି ସବୁ ସବୁ ପ୍ରକାର ସବଜେକ୍ଟର ଶିକ୍ଷକ ଶିକ୍ଷୟ ତ୍ରି ଅଛନ୍ତି ଆଉ କ୍ଵାଲିଫାଏଡ ଶିକ୍ଷକ ଶିକ୍ଷୟତ୍ରୀ ସବୁ ଅଛନ୍ତି।
ଓହୋ ଠିକ ଠିକ ଠିକ। ଭଲ କଥା ବୋହୁତ ବଢିଆ କଥା ଆପଣଙ୍କ ସ୍କୁଲରେ ସେଇ ନା ଆଉ ପି ଟି ଶିଖେଇବା ଶିକ୍ଷକ ଅଛନ୍ତି କି?
ହଁ ପି ଟି ଶିକ୍ଷକ ବି ଅଛନ୍
ହୁଁ ହୁଁ ହୁଁ ତାଙ୍କର କଣ କାର୍ଯ୍ୟ ରୁହେ ଟିକେ କୋହୁନାହାନ୍ତି ବିଶେଷ କରିକି।
ପି ଟି ଶିକ୍ଷକଙ୍କର କାର୍ଯ୍ୟ ପ୍ରଥମତ ପିଲାମାନଙ୍କୁ ଯେଭଳିଆ ଖାଲି ପାଠକୁ ଉ ଧରିକି ଯୋଉ ଷ୍ଟ୍ରେସ୍ ହେଇଯାଆନ୍ତି ସେମାନଙ୍କୁ ଖାଲି ପାଠ ଚ୍ ନ ପଢେଇକି ସେମାନଙ୍କୁ ଏକ୍ସଟ୍ରା କାରିକୁଲମ୍ ଆକ୍ଟିଭିଟିରେ ଇନଭଲଭ୍ କରେଇବା ହୋଉଚି ପି ଟି ମା ପି ଟି ସାରଙ୍କର କାମ ପି ଟି ସାରଙ୍କର କାମ ହୋଉଚି ପିଲାମାନଙ୍କୁ ଯେପରି ସ୍ ଖେଳ ଅ ଯୋଉ ଅ ଖେ ଖେଳରେ ଯାହାବି
ହୁଁ ହୁଁ।
ଅମ୍ ସବୁ ଖେଳ ଅଛି ସବୁ ବିଷୟରେ ସେମାନଙ୍କୁ ଜ୍ଞାନ ଦେବେ ଏବଂ ସେମାନଙ୍କୁ ଯେଭଳି ଶାରୀରିକ ଭାବେ ସେମାନଙ୍କୁ ଅ ଫିଟ୍ ରଖିବାର କାମ ହୋଉଚି ପି ଟି ସାରଙ୍କର।
ନିହାତି ନିହା
ପି ଟି ସାରଙ୍କର କାମ ହୋଉଛି ସିଏ ଯେପରି ଅ ଷ୍ଟୁଡେଣ୍ଟମାନଙ୍କୁ ଯେଉଁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତ୍ୟେକ ଖେଳର ଯାହାବି ନିୟମ କାନୁନ ଅଛି ସେଠାକୁ ଅବଗତି କରାଇବା ଓ ପ୍ରତ୍ୟେକ ପି-ପିଲାର ଯୋଉ ଉ ହଁ ଷ୍ଟ୍ରେନଥ୍ ଆଉ ୱିକନେସକୁ ଚିହ୍ନିକି ପ୍ରତ୍ୟେକ ଖେଳରେ ସେମାନଙ୍କୁ ଆଗେଇବା। ଅ ଯାହାର ଯୋଉ ଖେଳର ଇଚ୍ଛା ଅଛି ତାକୁ ଭଲ ଭାବରେ ସେ ଖେଳ ବିଷୟରେ ଟ୍ରେନିଂ ଦେଇକିନା ତାକୁ ସେଇ ଖେଳ ଅରେ ଆଗେଇକିନା ତାକୁ ବିଭିନ୍ନ ପ୍ରକାର ଆମର ଯୋଉ ଅ ଆନ୍ତର୍ଜାତିକ ସ୍ତର ହୋଉ ବା ଜାତୀୟ ସ୍ତର ହୋଉ ବା ଡିଷ୍ଟି କ ଲେବେଲ୍ ହୋଉ ସବୁ ଖେଳରେ ତାଙ୍କୁ ଅ ଭାଗ ନେବା ପାଇଁ ତାଙ୍କୁ ଏକ ପ୍ରଶ୍ରୟ ଦେବାର କାମ କରନ୍ତି ଆମର ପି ଟି।
ନିହାତି ନିହାତି ନିହାତି ଭାବେ ଆପଣ ଯୋଉ ଭଳିଆ କଥା କହିଲେ ଯେ ମାନେ ଖାଲି ତ ପାଠପଢ଼ା ନୁହଁ ଆମକୁ ସର୍ବ ଦିଗ ରକୁ ମାନେ ଦେଖିବାକୁ ପଡିବ ଗୋଟେ ମାନେ ହଲିଷ୍ଟିକ୍ ଉଁ ଡେଭଲପମେଣ୍ଟ ଯୋଉ କୋହୁଚନ୍ତି ସେଭଳିଆ ମାନେ ସମସାମଗ୍ରିକ ବିକାଶ ଗୋଟେ ଦେଖିବାକୁ ପଡିବ ଗୋଟେ ଛାତ୍ରର କିମ୍ବା ଛାତ୍ରୀର ଙ୍କର। ତେବେ ଯାଇକି ସେମାନେ ଗୋଟେ ଉତ୍ତମ ନାଗରିକ ଭାବେ ଗଢି ଉଠିବେ ତ ସେଇଥିପାଇଁ ଏ ପି ଟି ଶିକ୍ଷକଙ୍କର ନିହାତି ହେବା ଗତ ଭାବେ ଇଏ ରହୁଚି କାରଣ ସିଏ ବି ବିଭିନ୍ନ ପ୍ରକାର ମୁଁ ଶୁଣିଚି ଯେ ଏମ ସ୍କାଉଟ୍ ଗୁଡା ଥାଉଚି ଏବଂ ମ୍ ସ୍କାଉଟ୍ ଗାଇଡ୍ ଥାଉଚି ରେଡ୍ କ୍ରସ୍ ଥାଉ ବାହିନୀ ଥାଉଚନ୍ତି ଆମର ଏନ୍ ସି ସି ବାହିନୀ ଥାଉଚନ୍ତି ସେଗୁଡ଼ାକରେ ବି ଲୋକମାନେ ପିଲାମାନଙ୍କୁ ଅ କେମିତି ମାନେ ଚା ହଁ ଅବଗତ କଇରେ କରେଇ କି ସେମାନଙ୍କୁ ମାନେ ଦେଶ ପ୍ରେମ ପ୍ରତି ମ ଧ୍ୟ ଜାଗ ଅଁ ଜାଗୃତି ତାଙ୍କ ମଧ୍ୟରେ ବି ଉପୁଜିବ। ତତ୍ ସହିତ କଣ ହବ ମୁଁ ବି ଲକ୍ଷ୍ୟ କରିଚି ଯୋଉ ପିଲାମାନେ ସବୁ ଏନ୍ ସି ସି ଏବଂ ସ୍କାଉଟ୍ ଗାଇଡରେ ପିଲାବେଳୁ ଟିକେ ଥିବେ ସେମାନେ ଟିକେ ମାନେ ଆମର ପ୍ରତି ରକ୍ଷା ବିଭାଗ ପ୍ରତି ଅଧିକ ଟିକେ ମାନେ ଉ ଇଏ ନିଅନ୍ତି ଟିକେ। ରୁଚି ରଖିକି ସେ ଦିଗରେ ଟିକେ ଗତି କରନ୍ତି ନାଇଁ ତ ଇଏ ବି ଗୋଟେ ପ୍ରକାର ଦେଖିବାକୁ ଗଲେ ଗୋଟେ ଭଲ ଜିନିଷ ଯେ ଆମକୁ ଗୋଟେ ସଠିକ୍ ଦିଗ ମିଳୁଛି। ସଠିକ୍ ଦିଗ ମିଳୁଛି ମାନେ ଏ ଯୋଉ ଏନ୍ ସି ସି ଏଗୁଡ଼ାରେ ମିଶିଲେ। ଆଉ ତା ତତ୍ ସହିତ କଣ ରହୁଛି ଯୋଉ ସ୍ପୋର୍ଟସ ଗୁଡ଼ା ବି ଯଦି ଆମେ କରିବା ଖେଳ ଗୁଡ଼ା ତ ଖେଳ ଗୁଡ଼ା ବି କଲେ କଣ ହୋଉଚି ନା ଯେତେବେଳେ ଆମେ କ୍ଲଷ୍ଟର୍ ସ୍ତରୀୟ କିମ୍ବା ଜିଲ୍ଲା ସ୍ତରୀୟ ବ୍ଲକ ସ୍ତରୀୟ ନା ଧୀରେ ଧୀରେ ହେଇକି ରାଜ୍ୟ ସ୍ତରୀୟ ଯିବା ତାପରେ ଯେତେବେଳେ ଆମେ ମାନେ ମାମ୍ ଆମର ଜାତୀୟ ସ୍ତରୀୟକୁ ଯେତେବେଳେ ଯାଉଛି ବାହାରି ଗୋଟେ ପିଲା ତ ଜାତୀୟ ସ୍ତରକୁ ପଳାଉଛି ତାକୁ ଗୋଟେ ସୁ ପୋର୍ଟ ସାଠିଫିକେଟ୍ ମଧ୍ଯ ଗୋଟେ ମିଳି ଯାଉଛି। ତ ସେଇ ସ୍ପୋର୍ଟ ସାଠିପିକେଟ୍ ବଦ୍ ତ ବଳରେ ସିଏ କଣ କରୁଛି ଯୋଉ ବଡ଼ ବଡ଼ ମାନେ ସରକାରୀ ଚାକିରି ଗୁଡ଼ାକରେ ଏମତି ନିଜକୁ ମାନେ ସାମିଲ୍ କରିବାର କିଛି ଗୁ କିଛିଟା ତାକୁ ଗୋଟେ ଇଏ ମିଳୁଚି ଆଉ କିଛିଟା ଟିକେ ସାହାଯ୍ୟ ମିଳୁଛି ନିହାତି ଭାବେ ସେ ସ୍ପୋର୍ଟ ସାର୍ଟିଫିକେଟ୍ ବଳରେ ତତ୍ ସହିତ ସେ ଦେଶ କୁୁ ଯାଇକି ବି ଅ ଅଲଗା ଜାଗାକୁ ଯାଇକି ମଧ୍ୟ ଆମ ଦେଶର ମାନେ ସୁନାମ ଅର୍ଜନ କରୁଛି।
ହଁ ହଁ।
ଆଁ ସେଇ ସେଇ ଭଳିଆ ଦେଖିବାକୁ ଗଲେ ଅ ଏବେ ତ ହେଇଠି ଫିଫା ୱାର୍ଲଡ୍ କପ୍ ଆସିଗଲାଣି। ହଁ ଆପଣ ଜାଣିଥିବେ ଯେମିତି ହେଲେ ହଁ କ୍ରିକ୍ କ୍ରିକେଟ୍ ୱାର୍ଲଡ୍ କପ୍ ବି ହେଇଠି ଆର ବର୍ଷ ହେଇଯିବ।
ତାପରେ ବିଭିନ୍ନ ପ୍ରକାର ଟ୍ରେ ନିଙ୍ଗ ସେଣ୍ଟର ଗୁଡ଼ାକ ବି ଅଛି ଯୋଉ ଯୋଉଥିରେ ସ୍କୁଲର ପ୍ରତ୍ୟେକ୍ କ ପିଇଟି ସାରଙ୍କର ଚିହ୍ନା ଜଣା ଥାଉଛି ତ ଯଦି ଗୋଟେ ହୁଁ ହୁଁ ଯଦ୍ ହଁ ଯଦି ଗୋଟେ ଉଁ ମାନେ ଛାତ୍ର କିମ୍ବା ଛାତ୍ରୀ ଏମାନଙ୍କୁ ଯଦି ଇଚ୍ଛା ଅଛି କିଛି
ହୁଁ।
ଆ ଖେ କୌଣସି ଖେଳରେ ନିଜକୁ ମାନେ ଆଗକୁ ବଢ଼ିବାର ଅଛି ତ ତାଙ୍କୁ ସ୍ପେସିଆଲ୍ ଟ୍ରେନିଂ ଦେବାର ଦାୟିତ୍ୱ ବି ପିଟି ସାରଙ୍କର।
ନିହାତି ନିହାତି କିଛିଟା ପକ୍ଷରେ ଯଦି ତାଙ୍କେ ବି ତାଙ୍କର ଯୋଉଠି ଏମାନେ ରୋଲ୍ ସରିଯାଏ ସେଠାରେ ଆମର ରାଜ୍ୟ ସ୍ତରୀୟ ବି ମାନେ ଯେମତି କଳିଙ୍ଗ ଷ୍ଟାଡିୟମ୍ ହେଇ ଯାଉ କିମ୍ବା ଆମର ସୁନ୍ଦରଗଡ଼ରେ ଥିବା ହକି ଷ୍ଟାଡିୟମ୍ ହେଇଯାଉ ସେଇ ସବୁ ସ୍ଥାନରେ ମଧ୍ୟ ପିଲାମାନେ ରହିକି ସ୍ପୋର୍ଟସ ହଷ୍ଟେଲ୍ ଗୁଡ଼ା ଅଛି ସେଇଠି ମୁଁ ବହୁତ୍ ଦେଖିଛି ପିଲାମାନଙ୍କୁ ବହୁତ୍ ପିଲାମାନଙ୍କୁ ଏଇ କଣ ସ୍କୁଲ୍ ଗୁଡ଼ାକରୁ ହିଁ ସେମାନେ ବାଛିକି ନେଇ ଯାଆନ୍ତି କିଏ ଯଦି କେଉଟାରେ ଗୋଟେ ପ୍ରମ୍ପଟ୍ ଥିବ ବଲେ ଆଉ ସେ ତ ମୁଁ ମୋ ମତରେ ସେଇ ପିଲାମାନେ ବହୁତ୍ ମାନେ ଭାଗ୍ୟଶାଳୀ ପିଲାମାନେ। କାରଣ ପ୍ରଥମ ଶ୍ରେଣୀରୁୁ ଧରିକି ଏ ମ ମାନେ ଆପଣ ସ୍ନାତ କୋତ୍ତର କରିବା ଯାଏଁ। ସେଇଠି ଆପଣ ମାଗଣାରେ ରହିକି ଖାଇ ପିଇକି ଆପଣ ପଢ଼ି ପାରିବେ ଆଉ ଆପଣଙ୍କୁ ଏତିକି କିନ୍ତୁ ଯେ ଆପଣ ଗୋଟେ ସ୍ପେସିଆଲାଇସ୍ଡ୍ ଏ ଗୋଟେ କିଛି ଗୋଟେ ଗୋଟେ କ୍ଷେତ୍ରରେ ଆପଣଙ୍କୁ ଉତ୍କୃଷ୍ଟ ପ୍ରଦର୍ଶନ କରୁ ଥିବାର ଅଛି ଯେମିତିକି ଗୋଟେ କିଏ ମାନେ କର ଭଲିବଲ୍ ରେ ହେଇଯିବ ହୁଁ କିଏ କ୍ରିକେଟ ରେ ଯାଉଥିବ କିଏ ମ ସ୍ପ୍ରିଣ୍ଟରେ ଯାଉଥିବ କିଏ ଲମ୍ବ ଦୌଡ଼ କିଏ ହା ଆ ଉଚ୍ଚ ଦୌଡ ଏଇ ସବୁ ରେ ଏଇଭଳିଆ ବିଭିନ୍ନ ପ୍ରକାର ଖେଳରେ ନିଜକୁ ସାମିଲ କରନ୍ତି ସେମାନେ ତତ୍ ସହିତ ପଢାକୁ ବି ପଢା ହେଇଗଲା ଖେଳକୁ ବି ଖେଳକୁଦ ହେଇଗଲା ତା ସହିତ ସେମାନେ ଯଦି ଆଗକୁ ବଢିଗଲେ ଆଉ ଜାତୀୟ ସ୍ତରରେ ଅନ୍ତର୍ଜାତୀୟ ସ୍ତରରେ ଆମର ଏସିଆ କପ୍ ହଉଛି ଅଲିମ୍ପିକ ହଉଛି ଆମର ବିଶ୍ୱକପ୍ ହଉଛି ଏଗୁଡ଼ାକ ମଧ୍ୟ ବିଭିନ୍ନ ପ୍ରକାର ସମ୍ମାନ ହାସିଲ କରିକି ତାଙ୍କେ ଦେଶ ପାଇଁ ଗର୍ବ ଆଣନ୍ତି।
ଜାତୀୟ ସ୍ତରକୁ ଗୋଟେ ଯଦି ଗୋଟେ ଗାଁ ର କି କୋଉ ଇଏ ମାନେ କୋଉ ସହରର ପିଲା ପଳେଇଲା ସେଇଟା ହିଁ ଆମ ପାଇଁ ବହୁତ ଗର୍ବର କଥା ଆଉ ସେଥିରେ ବହୁତ ବଡ଼ ଭୂମିକା କରିଥାନ୍ତି ଆମ ସ୍କୁଲ ର ଯୋଉ ପି ପିଟି ଶିକ୍ଷକ ଥାନ୍ତି କାରଣ ସିଏ ହିଁ ତୃଣମୂଳ ସ୍ତରରେ ହ ସ୍ତରରେ ସେମାନେ ହିଁ ପିଲାକୁ ଚିହ୍ନଟ କରିବେ
ମାନେ ପାପଣ ତୃଣମୂଳ ସ୍ତରରେ ରହିିକି ଶି ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ନା ତ ଠିକ୍ କଥାଟି ଆପଣଙ୍କୁ ଜଣା। ଆପଣଙ୍କର ବି କିଛି କମ୍ ଅବଦାନ ନାହିଁ ମ୍ୟାଡମ ମାନେ‌ ବିଜ୍ଞାନ କ୍ଷେତ୍ରରେ କିମ୍ବା ଯୋଉ ଯୋଉ ଆମର ଜାତୀୟ ବି ବିଜ୍ଞାନ ବୈଜ୍ଞାନିକ ଗବେଷଣା କେନ୍ଦ୍ର ଏଗୁଡ଼ାକୁ ପଠାଇବାରେ ଆପଣମାନଙ୍କର ବି ଅବଦାନ ବହୁତ ରହୁଛି।
ଆମେ ଯଦି ଦେଖିବା ପ୍ରତ୍ୟେକ ପ୍ର ପ୍ରତ୍ୟେକ ଯାହାବି ଆମର ଅଛି ସବଜେକ୍ଟ ଅଛି ପ୍ରତ୍ୟେକ ସବଜେକ୍ଟ୍ ହଉଛି ଆମ ପାଇଁ ଏକ ବହୁତ ମାନେ ବହୁମୂଲ୍ୟ ଅ ଟେ। ତ ପ୍ରତ୍ୟେକ ଗୋଟେ ଉ ଛାତ୍ର କୁ ସବୁବେଳେ ଉଁ ଉଁ ସବୁ ଆଡର ଜ୍ଞାନ ତାକୁ ନିଜେ ଆହାରୋହଣ କରିବାକୁ ପଡିବ।
ଆଉ ସେଥିଲାଗି ବୋଲି ଶିକ୍ଷକଙ୍କର ଯୋଉ ଯୋଉ ନିଜର ଗୋଟେ ଆଁ ଥାଏ ତାଙ୍କର ପ୍ରତି ଆଉ କାର୍ଯ୍ୟ କରିବାକୁ ନିହାତି ପଡିବ କାରଣ ଶିକ୍ଷକ ଯଦି ହାଲକା ହେଇଯିବେ। ତେବେ ଛାତ୍ର ମୋର ଯୋଉ ତାଙ୍କର ଯୋଉ ଫ୍ୟୁଚର ଅଛି। ସେଇଟା ବିଗିଡି ଯିବ।
ଏକଦମ ଠିକ୍ କହିଛନ୍ତି ସେନୁ କରି ମାନେ ତୃଣମୂଳ ସ୍ତରରେ ଆପଣଙ୍କ ଭଳିଆ ମାନେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ବହୁତ ସାରା ଆପଣଙ୍କର ଅବଦାନ ରହୁଛି ନିହାତି ଭାବେ ସେ ବିଜ୍ଞାନ କ୍ଷେତ୍ରରେ ହେଉ କିମ୍ବା କଳା କ୍ଷେତ୍ରରେ ହେଉ କିମ୍ବା ସଙ୍ଗୀ ଗିତ କ୍ଷେତ୍ରରେ ହଉ କିମ୍ବା ଚିତ୍ର କଳା କ୍ଷେତ୍ରରେ ହଉ କିମ୍ବା ଆମର ଖେଳ କୁଦ କ୍ଷେତ୍ରରେ ହଉ। ନିହାତି ଭାବେ ସେଇଥିପାଇଁ ଆଜିିକାଲି ବି ମୁଁ ଦେଖୁଛି ଆ ସଙ୍ଗୀତ ଶିକ୍ଷକ ମଧ୍ୟ ଧୀରେ ଧୀରେ ଏ ବିଦ୍ୟାଳୟ ଗୁଡାକରେ ଦେବାକୁ ଲାଗିଲେଣି ମାନେ ଆସିବାକୁ ଲାଗିଲେଣି। ମୁଁ ଠିକ୍ କହିଲି ମ୍ୟାଡାମ ବୋଧେ ନାଇଁ କି ସଙ୍ଗୀତ ନୃତ୍ୟ ଗୁରୁ ଏଇଭଳିଆ। ଆଜ୍ଞା ଆଜ୍ଞା ଆଜ୍ଞା ହଁ ଠିକ ଅଛି ହୁଁ।
ହଉ। ସଙ୍ଗୀତ କ୍ଷେତ୍ରରେ ବି ବହୁତ ଆଜିକାଲି ଓଡିଶାର ପିଲାମାନେ ବହୁତ ଜାତୀୟ ସ୍ତରକୁ ଯାଇକି ନିଜର ସହରର ଗାଁ ର ନାମ ରଖୁଛନ୍ତି ଆଉ।
ନିହାତି ନିହାତି ହଁ ଆମର ତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ମଧ୍ୟ ଅଛି ସଂସ୍କୃତି ମହାବିଦ୍ୟାଳୟ ଅଛି ଭୁବନେଶ୍ୱରରେ। ଆଉ ତ ସେଗୁଡ଼ାରେ ମଧ୍ୟ ପିଲାମାନେ ନିଜର ଡିଗ୍ରୀ ମଧ୍ୟ ହାସଲ କରିକି ବହୁତ ଆଗକୁ ଯାଉଛନ୍ତି ଏବଂ ଶିଖିବାକୁ ଗଲେ ସାଧାରଣତଃ ଆମର ଯେତିକି ସବୁ ଜାତୀୟ ସ୍ତରର ସ୍କୁଲ୍ ଅଛି କେନ୍ଦ୍ରୀୟ ବିଦ୍ୟାଳୟ ହେଇଯାଉ କିମ୍ବା ଏ ଯେଉଁ ଆମର ହଉଛି ନବୋଦୟ ବିଦ୍ୟାଳୟ ହେଇଯାଉ ଏଗୁଡ଼ାରେ ବହୁତ ସାରା ଅ ପୋଷ୍ଟ ରହୁଛି ସେମାନଙ୍କର, ନିହାତି ଭାବେ କଷ୍ଟ୍ରା କ ଏ ପ୍ରାୟଶ୍ଚିତ ଗୋଟେ କରିକୁଲମ ଏକ୍ଟିଭିଟି ଉପରେ ଆମର ବଢିଆ ବାର୍ତ୍ତାଳାପ ରହିଲା ଆମର ଭଲ ଲାଗିଲା। ଆପଣଙ୍କ ସହିତ କଥା ହେଇକି ନିହାତି ଭାବେ।
ହୁଁ ହୁଁ।
ଠିକ୍ ଅଛି ମ୍ୟାଡ଼ାମ ପୁଣି କେବେ ଆଉଥରେ ଆଉ ଗୋଟେ କୌଣସି ଗୋଟେ ବିଷୟ ବିଷୟରେ ଆମେ କଥା ହେବା। ପୁଣି ଥରେ ଭେଟ ହେବା ଆଉ ଆପଣ ମ ମଧ୍ୟ ଏଇଭଳି ଭାବେ ଆଗକୁ ଅଗ୍ରଗତି କରିଚାଲୁଥାନ୍ତୁ। ପିଲାମାନଙ୍କୁ ପାଠ ପଢେଇ ଚାଲୁଥାନ୍ତୁ ଆମର ଇଶ୍ୱରଙ୍କ ପାଖରେ ଏହା ହିଁ ଇଏ ରହିବ ଭିକ୍ଷା ରହିବ। ଆଉ ଆପଣଙ୍କଠାରୁ ଶିକ୍ଷା ଗ୍ରହଣ କରି ବହୁତ ପିଲା ବହୁତ ଆଗକୁ ମଧ୍ୟ ଅଗ୍ରସର ହୁଅନ୍ତୁ।
ହଁ ହଉ ସାର୍ ହଉ।
ହଉ ରହିଲି ମ୍ୟାଡ଼ାମ ପୁଣି ଥରେ କେବେ ଗୋଟେ କଥା ହେବା ନମସ୍କାର।
ହଉ ସାର୍ ହଉ।